ମ୍ୟାଡାମ ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ଭଲ ଅଛି ମ୍ୟାଡ଼ାମ।
ଅହୋ ଆଉ କଣ କରୁଚନ୍ତି ଏ
ମୁଁ ଏଇନି ଚାହା ବିସ୍କି ଖାଇଚି। ଅ ତାପରେ ଆପଣ ଟିକେ ମନେ ପଡ଼ିଲା ମୁଁ ଭାବିଲି କଲ୍ କରି କଥା ହେଇଯିବା।
ଓହୋ ଆଉ ସନ୍ଧ୍ୟା ବେଳ କୁଆଡେ ବୁଲାବୁଲିରେ ଯାଇନ?
ନାଇଁ ନାଇଁ, ଆପଣ?
ନା ନା ମୁଁ ବି ଯାଇନି, ମୁଁ ତଳେ ରୁମ ରେ ଶୋଇଇଛି।
ହ ଆଚ୍ଛା ଆଚ୍ଛା ମତେ ଗୋଟେ ସାଙ୍ଗ ଟେ ଫୋନ କରିଥିଲା କହିଲା ଆ ସେ ଯିବା ବୁଲିକି ଆସିବା। ଆଉ ଏମିତି ଗ ଛୁଟି ଅଛି ନା ତ ଟିକେ ଘର ଲୋକଙ୍କ ସହିତ ଟାଇମ ନବା ପାଇଁ ପଡିବ।
ଓହୋ ହୋଉ ଆଜି ନହେଲେ କାଲି ଆଡକୁ ଯିବ ଆଉ।
ହଁ। ଏମିତି ଆଉ ଆପଣଙ୍କ କଥା କଣ?
ଆଉ ଚାହା ବନେଇଲା ନିଯେ ନା କିଏ ବନେଇକି ଦେଲେ।
ନିଯେ ନା।
ଉୁଁ ହୁଁ ଚାହା କଣ ତମର ସକାଳ ସଞ୍ଯା କମ୍ପଲସରୀ?
ହଁ ହଁ ଚାହା ମାନେ ନାହିଁ ଚାହା କୁ ହଁ ଚାହା ହୋଉ କଫି ହୋଉ କି ଗ୍ରୀନ୍ ଟି ହୋଉ।
ଓ ଓ ନା ମମୋ ଆଉ ସେ ସକାଳେ ହିଁ ଚାହା ଟିକେ ପିଏ ସନ୍ଧ୍ୟାବେଳେ ମତେ ଭଲ ଲାଗେନି। ହୁଁ।
ନାଇଁ ମୋର ସକାଳ ଟାଇମରେ ଯେତେବେଳେ କ୍ଲାସ୍ ହାରିକା ଥାଏ। କି କଣ ଗଟେ ଥିବ କାମ ତାହଲେ ଆଉ ପିଇପାରେନି ସେମିତି ନହେଲେ ବି ଚଳିବ। କିନ୍ତୁ ଇଭିନିଂ ଦରକାର
ଓହୋ ଚାହା ତ ଆଜିକାଲି ସମସ୍ତ ପିଇଲେଣି ଆଉ ଆଉ ଅମୁଲ ନା କ୍ଷୀର?
ନା
ହୁଁ ହୁଁ।
ଟ ପାଞ୍ଚଆ ଲାଗେ, ଟେଷ୍ଟ୍ ଆସେନି। ମୁଁ ତାଦେହେ ଟିକେ ଅଧି ପଡ଼ିବ ବୋଲମରିଚ ଛେଚା ହେଇକି ପଡ଼ିବ ପୁରା ସେ ହଁ ଏଟା ମସଲାଟି
ମସଲା ନା ଆଉ କଣ ହେଇଥିଲା ଖରାବେଳେ ଖାଇବା?
ପୁରା ଅଲଗା। ଅ ଖଟା ଖାଇଥିଲ ଭାତ, ଡାଲି, ଆଳୁ ଭର୍ତା ପାମ୍ପଡ଼, ଆମ୍ବ।
ଅ ହଁ। ସିମ୍ପୁଲ ଲଞ୍ଚ ନା?
ହୁଁ ଆପଣଙ୍କର?
ଆମର ହେଇଥିଲା ଭାତ, ସାଧା ଡାଲି କଲରା ଆଳୁ ଚିପ୍ସ ହେଇଥିଲା ଶାଗ ଭଜା ଆଉ ଏମତି ବାଇଗଣ ଆଳୁ ଟମାଟୋ ଫମାଟୋ ଏମିତି ଟିକେ ଚକଟା ଚକଟି ଏମିତି ଆଉ।
ଆଚ୍ଛା। କଲରା କଣ ଶନିବାର ଖାଆନ୍ତିନି ନା କଣ?
ହଁ ଆମେ ଖାଉ ଚୁ। ଆମେ ଗୁରୁବାରେ ହିଁ ଖାଉନି ଆଉ ସବୁଦିନ ଖାଉ। ଖାଆନ୍ତିନି ଶନିବାରେ?
ମୁଁ ଜାଣିନି ମୁଁ ଶୁଣିଥିଲି ଗୁରୁବାର ଆଉ ଶନିବାର ପରି କଲରା ଖାଆନ୍ତିନି।
ହଁ ଆମେ ଶନିବାରେ ମଙ୍ଗଳବାରେ ସବୁବେଳେ ଖାଉଛୁ। ଖାଲି ଗୁରୁବାରେ ହିଁ ଖାଉନି। ହଁ ହଁ। ହଁ ଗୁରୁବାର ଜମା ତ ନୁହଁ, କଲରା ପିତା ନା ଗୁରୁବାର କେମତି ଖାଇବୁ? ହଁ ହଁ।
କଲରା କଣ ଯେକୌଣସି ପିତା ଖାଆନ୍ତିନି। ଯୋଉ ନିମ୍ବ
ହଁ ହଁ ଗୁରୁବାର ତ ଆମର ଅର୍ଣ୍ଣ ଅରୁଆ ଭାତ, ଡାଲି ଲମା ହୁଏ ଆଉ ସୁନା ତ ହୁଏନି ଆଉ। ଅରୁଆ ଡ଼ା ଡାଲମା, ଦହି ବାଇଗଣ ନହେଲେ ସାଲାଡ, ପାମ୍ପଡ ନହେଲେ ଭଜା ଭଜି ଏମିତି ସବୁ ଗୁରୁବାରେ ହୁଁ। ତମର ହୁଏ କି ନା ନାଇଁ ଗୁରୁବାରେ?
ଯେତେ ସିମ୍ପୁଲ୍ ଖାଇବେ, ଦେହ ପାଇଁ ବି ଭଲ। ଏବେ ତ ଡକ୍ଟର ବି କହୁଛନ୍ତି ଯେ ମାନେ ହେଲ୍ଦି ଖାଆନ୍ତୁ। ବାହାର ଜିନିଷ ଖାଆନ୍ତୁନି ଅ ଯେତେ ପାରୁଛନ୍ତି ଘର ଖାଦ୍ୟ ଖାଆନ୍ତୁ, ସନ୍ତୁଳିତ ଖାଆନ୍ତୁ। ଓ ସେ
ହେ ହେ ହେ ହେ ହେ ହେ ବାହାର ଜିନିଷ ଷରେ ଲୋଭ ରହିଯାଉଛି। ମୁଁ ବୋଧେ ଏଇଠି ମାସେ ମାସେ ହଁ ମାସେ ହେଇଗଲାଣି ମୁଁ ଟିକେ ଚାଉମିନି ଇଚ୍ଛା କରୁଛି ଖାଇବି ବେଲି ଏ ହେଇପାରୁ ନେଇଁ ହେଲା। ଏ ଭାଇ ଯାଇ ଦି ତିନି ଥର ଦେଖିଲେଣି ଯେତେବେଳେ ଯାଉଛନ୍ତି ଲେଟ୍ ହେଇଯାଉଛି, ମୁଁ କହିଲି ରଜରେ ଆଣିଦେବେ ଖାଇଦେବି, ଆଉ ରଜରେ କଣ ଏପଟ ସେ ଟ କିଛି ହେଲାନି, ମନ ନୁହଁ ମୁଁ ଯଦି ଭାବୁଛି ନାଇଁ ଖାଇବିନି, ଖାଇବିନି ଆଉ ବାହାର ଜିନିଷ ପୁଣି ଇଚ୍ଛା ହଉଛି ଏମିତି କିନ୍ତୁ ଆସିନି। ମ୍ୟାଗି କରିି ଖାଇଦଉଛି ଘରେ ଇପି। ମତେ ଟିକେ ରାତିରେ ଇ ପି ସାଙ୍ଗରେ ରୁଟି ହେରିକା ହେଲେ ମୁଁ ଖାଇଦେବି। ରୁଟି ରା ରାତି ଟାଇମ୍ ରେ ତମର ରୁଟି ଦିଟା ହେଇଗଲେ ମୋର ଆମେ ଆଗେ ପିଆଜ ଫିଆଜ ପକେଇ କରିଦେଲେ, ମୁଁ ଲଗେଇକି ଖାଇଦେବି ମତେ ଭଲ ଲାଗେ। ଆଉ ଚା ହୁଏନି? ଉଁ ଭଲ ଲାଗେ, ମତେ ତ ଭଲ ଲାଗେ କାହାକୁ ସମସ୍ତଙ୍କ ପସନ୍ଦ ଆଉ।
ଅ ମୁଁ କଣ କରେ ନା ଏଇ ତମ କଥାରୁ ମନେ ପଡିଲା ମୁଁ ଘରେ ରୋଲ ବନାଏ। ଅ ଯୋଉ ଘରେ ଯୋଉ ରୋଲଟା ବନାଏ, କେମତି ବନାଏ କହିଲେ? ଫାଷ୍ଟ ଚାଉମିିନ ଟା ବନେଇଦିଏ। ଅ ଚାଉମିିନରେ ସବୁ ପ୍ରକାରର ପରିବା ପଡ଼ିବ, ଯେମତି କି କ୍ୟାପ୍ସି ଗାଜର ପକାଏ ଗାଜର, ବନ୍ଧାକୋବି ବି କ୍ୟାପ୍ସିକମ୍, ପନିର୍ ଆଉ ଆମର ମକା କି ଆଉ ଯେତିକି କଣ ଅଛି? ଆଉ ହଁ ସୋୟା ବଡ଼ି ଛତୁ ମୁଁ ପକେଇନି। ଅ ସୋୟା ବଡ଼ି ଏମତି ପକେଇକି, ଚାଉମିନ ଯେମତି ହବା କଥା ବନେଇକି ରଖିଦିଏ ଅ ଦେନ୍ କଣ କରେ ମଇଦାକୁ ତାକୁ ମଇଦା ରେ କଳା ଜିରା ପକେଇକି ତାକୁ ତେଲ ଧରି ଚକଟିକି ରଖିଦେଇଥିଲି।
ରଖି ଦେଇଥାଉ ହଁ।
ସେଦିନ ଆଉ ଘରେ ରୁଟି ଏରିକା କିଛି ହବନି। ସିଏ ଯେତେବେଳେ ସମସ୍ତେ ଘରେ ଆସନ୍ତି ସେ ଟା ହଁ ତାରେ ଡବଲ ଅଣ୍ଡା ବନେଇକି କରି ଆଉ ମଝିରେ ମସ ମାସଲ ତାପରେ ଚୋଉମି ଦିଆ ହୁଏ।
ପୁରୀ ବି ଥରେ ହଉଥିଲା ଆମ ଘର ମତେ ଆବଶ୍ୟ ଆସେନି ଆମ ଖୁଡି କରନ୍ତି। ଆମର ବି ଯୋଉ ଦିନ ହୁଏ ସେଇ ରୋଲ ଗୋଟେ ଗୋଟେ ଖାଇଦେଲେ ଗହିଲଲା ଆଉ ରୁଟି ଫଟି କିଛି ନାହିଁ। ଆଉ ଭଲ ବି କରନ୍ତିନି ଏ ସବୁବେଳେ ଆଉ ସେ ଧନ୍ଦା କରିବା ବାହାରି ତାପରେ ହୁଁ। ନାଇଁ ଆମ ଘରେ ବି ସେ ଆମ ଘଠ ବି ସେମିତି କରନ୍ତି ଚାଉମିନ ସବୁ କରିଦେବେ ତା ଭିତରେ କରିବେ। ଆଉ ସି କଣ ଜଣେ ଦି ତିନି ଜଣ ହେଲା ଚଳିବା ଆମ ଘରେ ଆଠ ଦଶ ଜଣ ଆମେ ମେମ୍ବର ହେଲୁଣି ଆ ସେଇ ଜିନିଷ ଟିକେ କ୍ଵଣ୍ଟିଟି ଅଧିକ ଦରକାର ପିଲାମାନୋନେ ଯୋଉ ମାନେ ସେ କଣ ଗୋଟେ
ନାଇଁ ଆମର କଣ କହିଲେ ଅ ସମସ୍ତେ ମାନେ ଯେ ତ ରୁଟି ଫୁଟି କିଛି ହବନି ତ ସମସ୍ତେ ଦିଟା ତିନିଟା ଲେଖା ଖାଆନ୍ତି।
ଟ ହବ ହଁ ମଇଦାକୁ ବେଲିକିରି ସେଖିକିରି କର ନା।
ହଁ ଯେମତି ଆମର ନର୍ମାଲ ହଉଛି ବାହାରେ ଦବଲଣ୍ଡା ସେମିତି ହବ।
ଅଣ୍ଡା କଣ ମଇ ରୁଟି ଉପରେ ପ ପକେଇ ବଟି ଆଉ ପକେଇ ଏପଟ ସପଟ କରି କାଢ଼ିକିରି ତା ଦେହରେ ଚାଉମିନ ଦେଇକରି ରୋଲ ଭଳି ଗୁରେଇ ଦବ ଆଉ।
ହଁ ତା ଦେହରେ ପୁଣି ତାଙ୍କର ପେପର ଧରେ ବି ଜୋନ ହବ ସେମିତି ଦେଲେ ବି ସେ ଖାଇବେନି।
ହଁ ହଁ ସେମିତି ବି କଣ ଧରି ହବ ପେପରରେ ହବ ଆଉ ହଁ।
ଧରି ହବ ନାଇଁ ସିବା କହିବେ ତମେ ରୋଲ ବନେଇଛ ହ ଭଲ ହେଇଛି ଯେ ଆଉ ଟିକେ କାଗଜ ନଗୁରେକି ଦେଥିଲେ ବାହାର ର ଭଳିଆ ଲାଗୁନି।
ଓହୋ ହ ହଁ ଯାହାର ଯାହା ପସନ୍ଦ ଆଉ।
ବାହାରେ ଛୁଆ ଟା ହଁ ବାହାରେ ଛୁଆ ଟା ଗୋତେ ରୋଲ ଖାଇବେ। ଘରେ ହେୁ ଦିଟା ତିନିଟା କହିବା ଆମେ ତିନିଟା ବି ଖାଇଦବୁ। ନାଇଁ ନାଇଁ ମୋଟା ମୋଟା ହେଲେ ବି ଦିଟା ଫେରଛୁ ନା ପତଲା ଆଇଥିବ ସେ ଦିନ ତିନିଟା।
ହ ହଁ।
ସେମାନଙ୍କୁ ଏକା ସାଙ୍ଗରେ ଖୁଆନ୍ତି। ସେ କଣ କରିବି ନା ମାନେ ରୋଲ ହବ ମାନେ ଆମର ଟିକେ ଜଲଦି ରୋଷେଇଟା ହେଇଯାଏ ସି କହିବେ କଣ ନା କି ଆସିନାହାନ୍ତି ସେ ଆସିଲେ ଆଉ ଥରେ ହବନି। ଏବେ କରିଦଉନୁ ଭୋକ ଲାଗିଲାଣିି ତ ବନେଇବି ଇଭିନିଂ ଟାଇମରେ କଣ କରନ୍ତି ନା ଛଅଟା ସାତଟା ହେଇଥିବ ସେଇ ଟାଇମ୍ ସମସ୍ତେ ଗୋଟେ ଜାଗା ଖାଇ ଦେଇେଇଥିବେ ସେମାନେ ବି ଖାଇଦେଇଥିବେ ତାପରେ ଯେତେବେଳେ ପୁଣି ସାତ କ ସାତଟା କ ପୁଣି ଷ୍ଟାର୍ଟ ହୁଏ। ସେ ତେବେଳକୁ କହିବେ ଆମର ତ ଭୋକ ଭୋକ ଲାଗିଲାନି ଅମେବି ଖାଇବୁ। ତାପରେ କଣ କରିବି ତାଙ୍କର ଟିକେ ଲେଟ ରେ ଖାଇବା ଅଭ୍ୟାସ ଅଛି। ମାନେ ତାଙ୍କର ରାତି ସାଢେ ଦଶଟା ଏଗାରଟାରେ ତାଙ୍କର ଡିନର।
ହ ହଁ।
ୁ ଆମକୁ କଣ ଭୋକ ଲାଗିଲାଣି
ଆଉ ଟିକେ ଦିଅ ହଁ। ହଁ ବା ଛୁଆ ତ ସେଇ ଟାଇପ ର ସମସ୍ତେ ଆଉ ହଁ। ଏନ୍ତ ଚାଲିଛି ଆଉ।
ତା ଦେହ ଭଲ ନଥିଲା, ସେ କଟକରେ ଥିଲା। କାଲି ଆସିଛି ଏରି, ଆସିକି ମତେ ଫୋନ କଲା। ମତେ ଆସ ନବା ପାଇଁ, ମୁଁ ଏପ ଟିକେ ବ୍ୟସ୍ତ ଥିଲି, ମୁଁ ଆଉ ଟିକେ ରିସିଭ୍ କଲିିନି, ସେ କଣ କ ନା ତା ବାବା ସହିତ ଆସିଛି, ଏଠି ମୁଁ କଥା ହଉଥିଲି ଗୋଟେ ସାଙ୍ଗ ଅ ସି କଣ କଛି ଲାଇଟ୍ ବନ୍ଦ କରିକି ଲୁଚିକି ଠିଆ ହେଇଛି, କହୁଛି ଦେଖ ମୁଁ ଭୁତ।
ହଁ, ହଁ।
ଛୁଆ ଥିଲେ, ଘରେ ଟିକେ ଏଣ୍ଟରଟେନ ହୁଏ ଆଉ ସଣ୍ଡେ ସଟର ଡେ ଟିକେ ମଜାମସ୍ତି ଆଉ ଆଉ ତ ସବୁବେଳେ ସ୍କୁଲ ଟୁସନ ହୋମୱାର୍କ ସବୁ ପାଠ ନା
ହଁ ସେ ଏମତି ଆଉ ଛୋଟ ଛୁଆ ଥିଲେ ମଜା ଲାଗେ ତାଙ୍କ ସହିତ ଖେଳିବା ପାଇଁ
ତାହଲେ ତମକୁ ରୋଲ ସବୁ ପ୍ରିପାରେସନ କରିଆସେ ନା
ହଁ, ଆଉ ଭେଜ ବିରିୟାନୀ ବି ଯେତେବେଳେ କରେ ସେଇଟା ବି ଯେମିତି ହୁଏ, ସେମିତି କରେ ମାନେ ଯାହା ଯାହା ପଡିବ ମୁଁ ୟୁଟୁବ ରେ ଦେଖିକି ବନାଏ, କିନ୍ତୁ ରୋଲ ଟା, ବିରିୟାନୀ ଟା ସେଟା ମୁଁ ମାମା କଥା ଶିଖିଛି।
ଓ ହୋ
ମୋ ମାମା ବହୁତ ଭଲ ରୋଷେଇ କରୁଛନ୍ତି ନା, ଅବଶ୍ୟ ତାଙ୍କ ହାତ ତିଆରି ଖାଇବାକୁ ମତ ହବି ଯେହେତୁ ମୁଁ ବାହାତି ତମେ ହ
ଯେବେ, ଯାହା ହଉଥିବ ଆଉ
ହଁ ସିଏ ଯେମିତି ବନାନ୍ତି, ମୁଁ ଦେଖେ ହେଲେ ନହେଲେ ନାଇଁ ଫୋନ ରେ ପଚେଇଦେବି ମାମା ତମେ ଏଇ ମନା କେମିତି ମନା ଆଉ କଣ କଣ ସବୁ ପକେଇକି ମନାଅ?
ହଁ, ହଁ। ହଁ, ବା ସେଇ ତ ଶିଖିବା କଥା ଆଉ କଣ ଆଉ ଅଛି ତାହେଲେ, ଏମିତି ସବୁ ବନେଇବା ଜାଣିଛ ନା ଡିସ୍
ଜାଣିଛି ନୂଆ କହିଲି। ନାଇଁ, ଅ ଆମ ଘର ଲୋକଙ୍କୁ ପସନ୍ଦ। ସୋସିଆଲ ମିଡିଆ ପସନ୍ଦ ନୁହଁ, କହିବେ ଯେ ତମେ ବନାଅ କିନ୍ତୁ ହଁ ତମେ ତମ ଡେଲି ଲାଇଫ, ତମେ କାହିଁକି ସୋସିଆଲ ମିଡିଆରେ ସେୟାର କର
ହଁ, ହଁ, ସମସ୍ତଙ୍କ ମାଇଟ କଣ ସେଇୟଆ ହଁ ହ ହଁ
ଆଛା, ମ୍ୟାଡାମ ଆମେ ପରେ କଥା ହ ଥାଙ୍କୟୁ